ହ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହଁ ସାଙ୍ଗ କହ।
ହଁ ଶୁଭିଲା ନେଟୱାର୍କ ଟିକେ ଇସୁ ହଉଛି ବୋଧେ ହଁ। ଆଉ କଣ କରୁଛୁ?
ଖାଇକି ଏବେ ଉଠି
ଓ ହୋ ଦେହ ପାହ ସବୁ ଭଲ। ମୁଁ ବି ଏଇ ଖାଇକି ଆସିି ଆସିକି ଏଇ ଟିକେ ବସଛି ବସିଛି ଆଉ। ଆଉ ତୁ କଣ କରୁଛୁ ବସିଛୁ?
ହଁ ହ। ଆଉ।
ହଁ ହଁ ଅଁ। ହଁ ଆମ ଘରେ ସମସ୍ତେ ଭଲ ତମ ଘରେ।
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଓହୋ ଆଛା ଆଉ ଏଥର କଣ ତମର ଆର୍ଥର ଫଟୋ ଫଟ ଛାଡିଥିଲ। ଖୁଦରୁକୁଣୀ ପୁରା ବଢିଆ ସେ କରିଥିଲ। ଆଉ ଏଥର କଣ କେମିତି କଣ ଡେକୋରେସନ ପାଇଁ ପ୍ଲାନିଂ କଲଣି ନା କରିନ।
ନାଇଁ ଏପର୍ଯ୍ୟନ୍ତ କିଛି ତ ଆମେ କିଛି ଭାବିନୁ ଆମର ତ ଛୁଆ ବି କେହି ନାହାନ୍ତି। ବର୍ତ୍ତମାନ ଗାଁରେ କେହି ଛୁଆ ନାହାନ୍ତି ସମସ୍ତେ ବାହାରେ ପାଠ ପଢୁଛନ୍ତି। ତ ସେଇ ଓଷା କିଛି ଦିନି। ପୂର୍ବରୁ ସମସ୍ତେ ଆସିବେ ସମସ୍ତେ ଆସିଲ ଠୁ କଥାବାର୍ତ୍ତା ହେଇକି ଆମେ କିଛି ଗୋଟେ କଣ କରିବୁ ଆଉ। ଆଉ ନା ଆଉ ଆମେ ଏଇ। ସାହିରେ ଯୋଉ ଚାରି ପାଞ୍ଚ ଜଣ ଝିଅ ଅଛୁ। ଆମେ ଭାବୁଛୁ ଚାରି ପାଳି ପର୍ଯ୍ୟନ୍ତ ଆମେ ତ ପ୍ରତିବର୍ଷ ପାଞ୍ଚ ପାଳି କରୁ। ଏବର୍ଷ ଭାବୁଛୁ ଚାରି ପାାଳି ପର୍ଯ୍ୟନ୍ତ। ଆମେ ଆମର ଯେମତି ପୂଜା କରିବା କଥା। ଆମ ସାଧାରଣ ଭାବବେ ଆମେ ପୂଜା କରିଦବୁ ତ ସେମି ସିବା ସେମାନେ। ବଡ ବଡ ଛୁଆ ଆମଠୁ ଆମ ସେମାନଙ୍କ ବୟସ ବଡ ନା ତ ସେମାନେ ଆସିବା ପରେ ଆମେ ମିଟିଂ ବସେଇକି କି କିଛି ଗୋଟେ ଆଲୋଚନା କରିକି ଆମେ କଣ କରିବୁ ଆଉ। ଆଉ କଣ ତମର କଥା କିଛି। କହ ତମର କଣ କେମିତି ପାଳନ ହୁଏ।
ଆମର ତ ଆମର ତ ଏକ୍ରେ ତ ଛୁ ସବୁ ବର୍ଷ ତ ହଉଛି ତ ସବୁ ବର୍ଷ କିଛି ନା କିଛି ଗୋଟେ ଦି ଜଣ ଗୋଟେ ଦି ଜଣ ଏମିତି ତ କିଏ ବାହା ହଉଛନ୍ତି ପ୍ରତ୍ୟେକ ବର୍ଷ। କିନ୍ତୁ ଏୟା ଏଇ ପୂର୍ବବର୍ଷ କିଏ ଆଉ ମ୍ୟା ରେଜ୍ କରିନାହାନ୍ତି। ତା ପୂର୍ବ ବର୍ଷ ତିନି ଚ ତିନି ଚାରି ଜଣ କରି ଯାଇଛନ୍ତି ତ ଏଇ ବର୍ଷ ଆ ସବୁ ବର୍ଷ ତ ଆମର ଭଲସେ ଖୁଦରୁକୁଣୀ ପୁରା ପାଳନ ହୁଏ ଭଲସେ ଡେକୋରେସନ ସବୁ ଏମତି ଆମର ମାନେ। ଖୁଦରୁକୁଣି ନା କିଛି କମି ଯେମିତି ରୁହେନି ସେଇଭଳିଆ ଆମକୁ ଲାଗେ। ମାନେ ସମସ୍ତେ ତାଙ୍କର ମାନେ ଉ ସବୁ କିଛି ଦେଇକି ପୁରା କରିବାକୁ ଇଏ କରନ୍ତି ତ ଆମେ ଖୁଦୁରୁକୁଣୀ ଚାରି ପାାଳି ଫାଷ୍ଟ ପାଞ୍ଚ ପାଳି ଖୁଦରୁକୁଣୀ। କିନ୍ତୁ ଚାରିପାଳି ଛୋଟ ଠାକୁର ଆମେ ଫାଷ୍ଟ ଯିଏ ଯାହାର ମାନସିକ ଥାଏ ସେିଏ ଦିଅନ୍ତି। ନହେଲେ ଆମେ ବି ଗୋଟେ ଛୋଟ ଠାକୁର କିଣିକି ଆଣୁ ଅ ମାଆଙ୍କର ଗୋଟେ ଛୋଟ ମୂର୍ତ୍ତି ନହେଲେ ଆଉ ଯାହାର ମାଂସିକ ଫାଂସଆ ଥାଏ ସେ ବି ଠାକୁର ଗୋଟେ ଛୋଟ ଛୋଟ ଠାକୁର ଦିଅନ୍ତି। ସେଠି ରଖିକି ଉଁ ପ୍ରତ୍ୟେକ ରବିବାର ଦିନ ପ୍ରତ୍ୟେକ ପାଳି ସନ୍ଧ୍ୟା ବଳେ ଯାଇକି ଭୋଗ ଫୋଗ ଆମେ ସବୁ ନେଇକି ଆମର ଆସିଥାଏ। ଯୋଉ ବୁନ୍ଦି ଆଉ ସେଉ ଆସେ କାହିଁକିନା ଆମେ ଯୋଉଠି ଓଷା କରୁ ସେଟା ହଉଛି ମଣ୍ଡପ ପାଖରେ ଗୋଟେ ଆମର। କୋଠ ଘର ଅଛି ସେଇଠି କରୁ। ତ ସନ୍ଧ୍ୟା ବେଳ ଟରେ ମଣ୍ଡପରେ। ପୁରା ବହୁତ ଲୋକ ଥାଆନ୍ତି ସେଠି ବି ଦୋକାନ ଗୋଟେ ଦିଟା ଅଛି। ତ ସେଠି ସବୁ ଲୋକ ଥାଆନ୍ତି ତ ଆମେ କଣ କରୁନା ସବୁ ପୂଜାପୂଜି ଯେତିକଙ୍କ ଆମ ପାଖାପାଖି ଦଶ ଜଣ କି ଦଶ ଜଣ ଭଳିଆ ହେ କି ତାଠୁ ଅଧିକ ବାର ତେର ଜଣ ଭଳିଆ ଛୁଆ ଅଛନ୍ତି। ଆମେ ସବୁ ଯାଇକି ମିଶିକି ସନ୍ଧ୍ୟା ବେଳେ ଆ ଜଣେ ପୂଜା ଯାଇ କରନ୍ତି। ଜଣେ ସବୁ ଅ ଆଳତି ଫାଳତି ଦୀପ ଫିପ କି ଝୁଣା ଫୁଣା ସବୁ ସଜାଡିକି ଦିଅନ୍ତି ଆଉ ଫୁଲ ଫୁଲ ସ ଜଣେ ଦିଅନ୍ତି ତାପରେ ଜଣେ ବହି ଫହି ବୋଲାବୁଲି କରନ୍ତି ଆଉ ଜଣେ ଭୋଗ ଫୋଗ ସବୁ କାଟାକୁଟି କରେ ଆଉ ଆମେ ସବୁ ଯେତିକି ଅଛୁ ଆଉ ଯିଏ ସବୁ ବାହାରେ ବସିବା କଥା ଅଧା ପିଲା ଠାକୁରଙ୍କ ପାଖରେ ବାହାରେ ବସନ୍ତି ଶଙ୍ଖ ଫଙ୍ଖ ବଜାନ୍ତି। ଘଣ୍ଟି ବଜାନ୍ତି ତ ଏମିତି ଥରେ ପୂଜା କର ପୂଜା କରିସାରିଲା ପରେ ବାହାରେ ଗୋଟେ ଆମ ଜାଗାରେ ଲିପା ହେଇଥାଏ ଦିନରେ ଆମେ ଯାଇକି ଆମେ ଦିନରୁ ଆଗେ ଯାଇକି ସବୁ ଜାଗା ସେ ଘର ସବୁ ଧୁଆ ଧୁଇ କରିକି ପୋଛାପୋଛି ସବୁ କରିକି ଆ ବାହାରେ ସବୁ ଲିପା ଲୁପି କରିକି ପଳେଇ ଆସିଥାଉ। ତାପରେ ପରେ ଯାଇକି ସନ୍ଧ୍ୟା ବେଳକୁ ପୂଜାପୂଜି କରୁ ସେ ବାହାରେ ବି ପୂଜାପୂଜି କରିକି ଭୋଗ ଦେଇକି ଆଳତି ଦିଆଯାଏ ସମସ୍ତେ ଆମେ ଆଳତି ପିଇ ପାଉ ତାପରେ ପୂଜା ସରିଲା ପରେ ଭୋଗ ସବୁ ପୂଜା ହଉଥିବା ଭିତରେ ଆମର ଭୋଗ ସବୁ କଟାକଟି ସରିଯାଇଥିବ ଭୋଗ ବି ରେଡି ହେଇଯାଇଥିବ। ତାପରେ ସମସ୍ତିଙ୍କ ଅ ତସଲା ରେ ଆଗେ ଭୋଗ ଦିଆଯିବ। ଯିଏ ସବୁ ନେଇଥିବେ ତାଙ୍କ ତସଲା ଫସଲା ଭୋଗ ଭୋଗ ସେଥିରେ ଦେଇ ଦିଅନ୍ତି ତାପରେ କଣ କୁହ ନା ମଣ୍ଡପରେ ଯେତେ ବି ଲୋକ ବସିଥାନ୍ତି ଗାଁସରେ ଯେତେ ଲୋକ ସବୁ ବସିଥାନ୍ତି ମଣ୍ଡପ ରେ ଯେତକି ଲୋକ ବସ୍ ତାଙ୍କୁ ସମସ୍ତଙ୍କୁ ଭୋଗ ଦିଆଯାଏ ଭୋଗ ଦେଇକି ତାପରେ ଆଉ ଆମକୁ ବି ଟିକେ ଟିକେ ଭୋଗ ଦିଆଯାଏ ଆମେ ଭୋଗ ପାଉ ତାପରେ ଆଉ ଯଦି କିଛି ଆଉ ତ କାହିଁକିନା ଆମର ଭୋଗ ବଳେନି କାହିଁକିନା ଏତେ ଲୋକ ବଣ୍ଟା ଯାଏ ଆଉ ଯଦି ବି ବଳେ ଆମେ ସେ ଆମ ଭୋଗ ସବୁ ଥାଲ୍ରେ ସମସ୍ତଙ୍କୁ ଟିକେ ଟିକେ ଦେଇଯାଏ। ଆମେ ନେଇକି ଆସୁ ଏମିତି ଚାରି ପାାଳି କରୁ ଆଉ ହଁ ସକାଳୁ ବାଲୁକା ପୂଜା କରିବାକୁ ବି ଯାଉ। ଆଉ ଲାଷ୍ଟ ପାଳି ଦିନ। ସହ ଲାଷ୍ଟ ପାଳି ଦିନ ପୂର୍ବ ଅ ତିନି ଚାରି ଦିନ ପୂର୍ବରୁ। ଉ କି ଚାରି ପାଞ୍ଚ ଦିନ ପୂର୍ବରୁ ଆମର ମାଇକ ମାଇକ ଡେକୋରେସନ ବାଲା ଯିଏ ଡେକୋରେସନ କରନ୍ତି ତାଙ୍କୁ କହୁ ସେ ମାଇକ ଆମକୁ ଦେଇଦିଅନ୍ତି ଆଉ ଆମେ ସବୁବେଳେ ସକାଳୁ ଟିକେ ଟିକେ ବଜାବଜି କରୁ ସନ୍ଧ୍ୟାବେଳେ ବି ବଜାବଜି କରୁ ତା ପରେ ତିନି ଚାରି ଦିନ ପୂର୍ବରୁ ଡେକୋରେସନ ପୁରା ଷ୍ଟାର୍ଟ ହେଇଯାଏ ଆମ ଠାକୁର ତ ତିଆରି ହୁଅନ୍ତି ଠାକୁର ଆମର ପ୍ରତ୍ୟେକ ବର୍ଷ ତିଆରି ହଉଛି ଏମିତି ଗତ ଗୋଟେ ବର୍ଷ ନା ଦି ବର୍ଷ ଏମିତି ଖାଲି ଯାହା କିଣା ହେଇଥିଲା ନହେଲେ ପ୍ରତ୍ୟେକ ବର୍ଷ ତିଆରି ହଉଛି ତ ଆଉ ଆମ ସେଓ ବୁନ୍ଦି ଛାଣିବା ପାଇଁ ବି ଗୋଟେ ଲୋକ କୋଉଡାକୁ ତାକୁ ଆମେ ପଇସା ଦଉ ସେ ଛାଣି ଦିଅନ୍ତି ଆଉ ରହିଲା ଇଏ ଆମର ଯାହା ଭୋଗ ଫୋଗ ଆଉ ଯାହା ଏକ୍ସଟ୍ରା ଆଣିବା କଥା ସେଟା ଆମେ ଯାଇକି ମାର୍କେଟିଂ ଯାଇକି କରିକି ସବୁ ନେଇକି ଆସୁ ତାପରେ ଆମର ଠାକୁର ଯୋଉ ମଣ୍ଡପ ଆମର ଅଛି ସେ ମଣ୍ଡପରେ ହିଁ ଆମେ ଲାଷ୍ଟ ପାଳିଟା କରୁ ତ ସେଠି ସବୁ ଟେଣ୍ଟ ଫେଣ୍ଟ ମାରିକି ସବୁ ତାକୁ ପୁରା ଭଲସ ଡେକୋରେସନ ପାଇଁ ଆମେ ଗୋଟେ ଆମର ଗୋଟେ ଗ୍ରୁପ ଅଛି ସେ ଗ୍ରୁପ ରେ ସବୁ ପଠା ପଠି କରୁ କି କୋଉ ଡେକୋରେସନ ଟା କଲେ ଭଲ ହବ କଣ ହବ ସିଏ ସବୁ ଦେଖିକି ବାଛିକି ଦିଅନ୍ତି ସେଇ ଅନୁସାରେ ଆମେ ଯାହା ସବୁ ମାର୍କେଟିଂ କରିବା କଥା କିଣାକୁଣି କରିବା କଥା ଡେକୋରେସନ ଜିନିଷ ସବୁ କିଣାକୁଣି କରୁ କରିକି ତାପରେ ଆ ସବୁ ପିଲା ମିଶିକି ସଜଉ ତାପରେ ପୂର୍ବ ଦିନ ରାତିରେ ଆମେ ସେଇଠି ସମସ୍ତେ ମିଶିକି ବସିକି ମେହେନ୍ଦୀ ଫେହେନ୍ଦୀ ମେହେନ୍ଦୀ ବି ଆମର ଆସେ ସେଇ ଠାକୁରଙ୍କ ଇଏରୁ ଯାଇକି ଆମେ ଯୋଉ କିଣାକୁଣି କରିକି ଆସିଲା ବେଳେ ସେଇଠି ଯାଇକି ମେହେନ୍ଦୀ ସବୁ ରାତିରେ ଲଗେଇବୁ ସମସ୍ତେ ସମସ୍ତଙ୍କୁ ଲଗେଇଦେବେ ଲଗେଇ ସାରିକି ସେଇଠି ଥିବୁ ନହେଲେ ଘରକୁ ଆସିବୁ ଠିକ ତିନିଟା ବେଳକୁ ଯାଉ ଫୁଲ ଚୋରି କରିବା ପାଇଁ। ତ ଫୁଲ ଫୁଲ ଚୋରି କରୁ ଫୁଲ ଫୁଲ ଚୋରି କରିକି ଆସିକି ଆ ତାପରେ ପୁଣି ସେ ଯୋଉ ଆମ ଠାକୁରଙ୍କ ପାଖରେ ଯୋଉଠି ଠାକୁର ଥାନ୍ତି ଯୋଉଠି ମଣ୍ଡପ ପାଖରେ ସେ ସବୁ ଫୁଲ ଗୁରାକୁ ନା ଲଲ ଦେଇକି ମାନେ ରଖିଦେଇକି ସେଠି ମାଇକ ଲଗେଇକି ପିଲା ବି ଏସବୁ ଯାହାର ପ୍ରେସେନ୍ସ ଥାଏ ସେ ଟିକେ ନାଚାନୁଚି କରନ୍ତି ଛୋଟ ଛୁଆ ନାଚ ନାଚି କରିିକି ତାପରେ ପୁଣି ଘରକୁ ପଳେଇ ଆସୁ ପୁଣି ଟିକେ ଯିଏ ଯଦି ଗଡ଼ପଡ଼ ହବ ଟିକେ ଗଡ଼ପଡ଼ ହେଇକି ତାହେଲେ ପୁଣି ଗାଧେଇ ପାଧେଇକି ପୁଣି ବାହାରୁ ବାଲୁକା ପୂଜା କରି ବାଲୁକା ପୂଜା କରିକି ପୁଣି ଦିନ ପୂଜା ଦିନ ପୂଜା ସରି ଲଟ ହେଇଯାଏ ତିନିଟା ସାଢେ ଦିଟା ତିନିଟାଇଯାଏ ତାପରେ ପୁଣି ଆସିକି ଯଦି ଉପାସ ଉପପାସ ଯଦି ଉପାସ ସରିଲେ ଟିକେ ତିନିଟା ସାଢ଼େ ଦିଟା ତିନିଟା ହେଇଯାଏ ତାପରେ ପୁଣି ଆସିକି ଯିଏ ଯଦି ଉପାସ ଉପାସ ଯିଏ ଯଦି ଉପାସ ନ ହେଇଥିବ ତାହେଲେ ଅରୁଆ ଭାତ ହେଇକା ଯିଏ ଖାଇଆକୁ ଇଏ କରନ୍ତି ଖାଇକି ତାପରେ ପୁଣି ରାତିକୁ ରାତି ପାଇଁ ଏଇଆ ତା ଆଗରୁ ପୁଣି ଡିସକସନ ହେଇଥାଏ କିଏ କିଏ ଶାଢୀ ପିନ୍ଧିବ କିଏ ଡ୍ରେସ ପିନ୍ଧିବ କି ସମସ୍ତେ ଶାଢୀ ପିନ୍ଧିକି ଯିବା ତ ପୁଣି ବାହାରି ଭୁରାକି ପୁଣି ଯାଉ ପୂଜାପୂଜି କରୁ ପୂଜାପୂଜି କରିକି ଭୋଗ ଫୋଗ ସମସ୍ତେ ବାଣ୍ଟି ଦେଇକି ତାପରେ ରାତି ସେ ଏଗାରଟା ବାରଟା ପର୍ଯ୍ୟନ୍ତ ପୁରା ଡିଆଁ ଡୁଇଁ କରିକି ପୁରା ତାପରେ ଆସୁ। ସେ ପୁରା ଅଲଗା ପ୍ରକାର ଖୁସି ପୁରା ଅଲଗା ପ୍ରକାର। ସେଦିନ ମାନେ ହଁ। ସିଏ ପୁରା ସେ ଦିନକୁ ପୁରା ସମସ୍ତେ ହୁଁ।
ମୁଁ କହିଲି ଯା ହଉ ତମର ଏତେ ପ୍ରକାର ସବୁ ମଜା କର ମତେ ବି ବହୁତ ଶୁଣିଲି ବହୁତ ଖୁସି ଲାଗିଲା ଆମର ବି ସେମିତି ପ୍ରତିବର୍ଷ ଆମର ସେଇ କିପରି ଭାବରେ ଆମର ବି ସେମିତି ପୂଜା କରୁ ମୋତେ ସେମିତି ଚାରି ପାଳି ପର୍ଯ୍ୟନ୍ତ ଆମେ ସେମତି ସାଧାରଣ ସବୁବେଳେ ସେମତି ପୂଜା କରୁ ଦିନ ବେଳେ ସେମତି ବାଳୁଗାଁ ପୂଜା କରୁ ଅଁ, ବାଳୁଗାଁ ପୂଜା କରିସାରିବା ପରେ ଏ ଆସି ଠାକୁରଙ୍କୁ ପୂଜା ଅ, କ-ମାଙ୍କୁ ମାନେ ମାଙ୍କୁ ପୂଜା କରୁ। ଯାହା ମାନେ ଯିଏ ଯାହା ସବୁ ଭୋଗରାଗ ସବୁ ନେଇକି ଯିବ ସେଠିକି ଆମେ ସେଠି ପୂଜା କରୁ ଦିନରେ ତାପରେ ଦିନେବେଳେ ଗୋଟେ ଉଁ, ଦା ରେ ଗୋବର ଗ- ଗୋବର ଓ ମାନେ ଆଉ ପାଣିରେ ଲିପିକିନା ସେଇଠି ମାଙ୍କୁ ପଣା ଦେଇଥାଉ। ପଣା ଦେଇ ସାରିଲା ପରେ ପୁଣି ଆମ ଘରୁ ମାନେ ପୂଜା ସାରିକି ପ୍ରସାଦ ପାଇକି ଆମେ ଘରକୁ ପଳେଇ ଆସୁ, ପୁଣି ଯେମତି ସନ୍ଧ୍ୟା ସମୟରେ ଯାଉ ଆମେ ସନ୍ଧ୍ୟା ଦଉ ପୁଣି ଉଁ ରାତି ପୂଜା ଆମର ସେମତି ହୁଏ ରା ତିରେ ସେମିତି ପଣା ଦିଆ ହୁଏ, ଏମ ଥିରେଇକିନା ଆଁ, ମାସ ସାରା ଆମେ ମାନେ ମାସ ସାରା ଆମେ ସେମିତି ସନ୍ଧ୍ୟା ଦ-ସବୁଦିନ ସନ୍ଧ୍ୟା ଦଉ, ସବୁଦିନ ପୂଜା କରୁ, ଆଉ ଶେଷ ପାଳିରେ ତ ସେମିତି ଉଁ, ଆଉ ଶେଷ ପାାଳିର ତିନି ଚାରି ଦିନି ପୂର୍ବରୁ ଆମର ସେମିତି ସବୁ ସଜା ସୁଜି ଆଉ ଆମେ ଯୋଉଠି ଓଷା କରୁ ସେଇ ଚାରି ପାାଖ ଆମେ ସଫା କରୁ ଘାସ ଫାସ ବହୁତ ମାନେ ହେଇଯାଇଥାଏ ଆମେ ସେ ସବୁ ଜିନିଷକୁୁ ପରିଷ୍କାର କରୁ। ଆଉ ସେ ଘର ଉଁ, ଧୁଆ ଧୁଇ କରୁ ଆଉ ଟେଣ୍ଟ ବାଲାକୁ ବି ଆମେ ଆଗୁଆ କହି ଦେଇଥିବୁ ସେ ଆସି ସବୁ ଟେଣ୍ଟ ଫେଣ୍ଟ ବାଉଁଶ ଫାଉଁଶ କପଡା ସବୁ ଭଲସେ ଏଁ, ସଜା ସୁଜା ଦେଇକି ତାର ଯାଏ। ଆଉ ଆମେ ସେମତି ପ୍ରତିବର୍ଷ ତ ଆମେ ଠାକୁରଙ୍କୁ ମାନେ ଆମେ ଚାରି ପାଳିଆ ପର୍ଯ୍ୟନ୍ତ ଆମେ କିଣା ଠାକୁର ଆଣିକି ପୂଜା କରିଦଉ, ତାପରେ ଚାରି ପାଳିଆ ସରିଲା ପରେ ଆମେ ଠାକୁରଙ୍କୁ ବିସର୍ଜନ କରିଦଉ, ଆ ପାଞ୍ଚ ପାଳିଆ ଯୋଉ ଠାକୁର ଆମେ ତିଆରି କରୁ, ଆମେ ପନ୍ଦର ଦିନ କେ ହଉ ବା ମାସେ ପୂର୍ବରୁ ଆମେ ଠାକୁରଙ୍କୁ ତିଆରି କରିଦେଇଥିବୁ। ହଁ ଲ-ମାନେ ଶେଷ ପାଳି ହବାର ଦି ଦିନି ପୂର୍ବରୁ ଆମ ଠାକୁର ମାନେ ଠାକୁର କାମ ଆମର ସରି ଯାଇଥିବ ଠାକୁରଙ୍କୁ ରଙ୍ଗ ଦେବା ସବୁ କାମ ସବୁ ସରି ଯାଇଥିବ, ଏଇ ପାଞ୍ଚ ପାଳି ଆଉ ତ ଆମେ ସେ ଯୋଉ ମାନେ ଯୋଉ ଠାକୁରଙ୍କୁ ଆମେ ତିଆରି କରିଥିବୁ ସେଇ ଠାକୁରଙ୍କୁ ଆମେ ପାଞ୍ଚ ପାଳି ଦିନ ପୂଜା କରିବୁ। ସେମିତି ସବୁ ମାନେ ସେଇ ପୂଜା ର ପୂର୍ବ ଦିନ ସେମିତି ସବୁ ବେଲୁନ ବେଲୁନ ପତକା ସବୁ ଜିନିଷ ସଜା ଜନିଷ ଅଛି ସବୁ ସଜା ସଜି ଆମେ କରିସାରି କି ଉଁ, ସେମିତି ରାତି ବେଳା ବସିକି ସମସ୍ତେ ସେ ଯେତକ ସବୁ ଝିଅ ମାନେ ଯେତେକ ସବୁ ଆମେ ଝିଅ ପିଲାମାନେ ସେଠି ଓଷା କରୁଥିବୁ ଯୋଉ ଆଠ ଦଶ ଜଣ ଝିଅ ପିଲା ଓଷା କରୁଚୁ ସମସ୍ତେ ସେଠି ଯାଇକି ମୁଣ୍ଡିଆ ଗାଉ ପୁଣି ଲଗେଇ ସାରିବା ପରେ ଏ ଟିକେ ନାଚ ଗୀତ ଆମେ କରୁ ଉଁ, ତାପ ତାପରେ ପୁଣି ଘରକୁ ପଳେଇ ଆସି, ଘରକୁ ଖାଇ ପିଇକି ଆମେ ଶୋଇପଡୁ, ସେଇ ପୁଣି ସେଇ ତାପରଦିନ ଓଷା ଦିନ ଭୋର ଭୋର ଅ, ଭୋର ବୋଲି ସେ ତିନିଟାରୁ କି ଚାରିଟାରୁ ଆମେ ସମସ୍ତେ ଯାଉ ସମସ୍ତଙ୍କ ବାରିକୁ ଫୁଲ ଆଣିବା ପାଇଁ ଯାଉ, ଏ ସାରିବା ପରେ ଉଁ, ତା ପରଦିନ ଗାଧେଇ ପାଧେଇ କି ଆମେ ତାକୁ ମାନେ ମାଙ୍କୁ ଯେମିତି ପୂଜା କରିବା କଥା ସେମତି ଆମେ ପୂଜା ଅର୍ଚ୍ଚନା କରୁ ଆଉ।
ଆଚ୍ଛା ଆଚ୍ଛା ହଉ ତୋମର ବି ତ କେତେ ଭଲସେ କରୁଚ, ହଁ ତାହେଲେ ମାନେ ମୁଁ ଦେଖିଲି ମାନେ ଏଇ ଓଷା ଟା ସବୁଆଡେ ବି ସେଇ ସେମ୍ ବାସ୍ କି ଇଆଡେ କିଛିଟା କିଛିଟା ଡିଫରେନ୍ସ ଆଉ ନା। ଯା ହଉ। ତମର ବି କେତେ ଭଲ ସେ କରୁଛ ଭଗବାନ ଦୟାରୁ ସେମିତି ସବୁବେଳେ ଭଲ। ସେ କର ଆ ମାଆ ତ ସବୁଠୁ ସାନ। ଆଉ ଠିକ ଅଛି ତୁ ଯା କଣ କରିବୁ ମୁଁ ଟିକେ ଫାଙ୍କା ହେଇଯାଏ ପୁଣି ସନ୍ଧ୍ୟାବେେଳକୁ କଲ କରିବି ଆଉ ହେଲା
ହଅ
ହଁ